ହଁ।
ଶୁଭୁଛି ଦିଦି ଭଏସ୍ ଶୁଭୁଛି?
ପୁରା ପୁରି ଶୁଭୁଚି। ତୋମକୁ ମୋ ଭଏସ୍
ପୁରା ପୁରି ଶୁ ତାହେଲେ ଏଇନା।
ହଁ, ହଁ। ତୋମକୁ ମୋର ଶୁବୁଛି ନା? ଆଉ ମୋ ଏ ତୋମର କଟି ଯାଉଚି, ତୋମେ ବାହାରକୁ ଆସ।
ତ ବାହାର ଅଛି।
ତୋମର ତାହେଲେ ଏଇ ଯୋଉ ତୋମର ଯୋଉ ସରିଯିବନି ନା ପ୍ୟାକ୍ ଟା। ସେଇଥି
ବଝିଚ ତ କଣ ପାଇଁ ଅସୁବିଧା ବି ଜାଣିହଉନି।
ଓ, ହୋ।
ଶୁ ଶୁଭୁଛି ଭଏସ୍ ତିର ଶୁଭୁଛି ନା, ମୋ ଭଏସ୍ ଶୁଭୁଚି?
ହଁ ଶୁଭୁଛି, ଶୁବୁଛି, ଶୁଭୁଛି ଆମେ ଚାଲ କଥା ହୁଅ ଯାହା ହଉଚି ହଉ ଦେଖିବା। ଶୁବୁଚି, ଶୁଭୁଛି।
କଣ କରୁଚ କଣ?
ଏଇ ଟିକେ ରାଉଣ୍ଡ ମାରୁଥିଲି ହେଲା।
ଆସ ଏଇ ଆସ ଯିବା ଏକ୍ସସାଇଜ୍ କରିବା।
ହଁ ସେ ଏକ୍ସସାଇଜ୍ ବା କରୁଛି।
ଚାଲିବା?
ହଁ, ହଁ, ହଁ।
ଆମେ ଯଦି ସାଙ୍ଗ ହେଇକି ଚାଲିବା, ତୋମେ ଏ ଲେପ୍ଟ ରୁ ଯାଇକି ଲେପ୍ଟ ଆସିବା
ଏଇଖିଣା ତୋମର ଶୁବିଲା ଏଇଖିଣା ତୋମର ଶୁବୁଲା ଗୋଟେ ମିିନିଟ୍ ଲାଇନ୍ ରୁହ। ବୋଉ ଏ ବୋଉ ଏ ବଞ୍ଚିଗଲି ଗୋଟେ ଛୋଟିଆ ସାପ ଟେ ଥିଲା ନା କଣ ତା ପରେ ଚିଢିଗଲି ସେ ର- ଦୌଡ଼ିଛି, ମୁଁ ମୁଁ ଗୋଟେ ଛୋଟିଆ ସାପ ଟେ ଥିଲା ନା କଣ ତାପରେ ଚଢିଗନି, ସିଏ ଦୌଡିଚି ମୁଁ ଦୌଡିଚି। ମରି ନାହିଁ, ସେ ବେଲ ଗଛ ପାଖରେ ମୁଁ ଏମିତି ପଢଚି ସେ ନଉଟି ପଇଲା ମୁଁ ଦୌଡିଚି, ପଡିଚି। ନାଲୋ ବୋଉ ମୁ ଏମିତି ରାଉଣ୍ଡ କରିଛି ଏକ ଯାକ କୁଆଡେ ଯାଉନି ସେଠିକି ହାଲ।
ହୁଁ କଣ ସାପ ଉପରେ ଚଢିଗଲ?
ହଁଁ ମତେ ଲାଗୁଛି କିନ୍ତୁ ଅନ୍ଧାରେ ମୋ ସେଠିକି ଯାଉନି ଏଇ କଣ କି ଚିତି ପିତି ସାପ ଗୁରା ରାତିରେ ବାହାରନ୍ତି। ଗରମ ପ୍ରବଳ ହେନେ ସେ ଚଟାଣ ଟା ଆମର କଂକ୍ରିଟ ଟା ନା ଦୁଆର ମୁହଁଟା।
ହୁଁ ହୁଁ।
ଆମ ଭିତର ଗେଟ ଟା ବାପା କଂକ୍ରିଟ କରିଦେଇଥିଲେ ଆମ ଯେତିକି ସ୍ପେସ ଚାଲି ବାଡିଗୁରା ସେମିତି ଅଛି ମାଟି କିନ୍ତୁ ଯୋଉ ଦୁଆର ମୁହଁ ଟା କଂକ୍ରିଟ କରିଦେଇଚନ୍ତି। ଆମେ ଦେଖିଦବା ଇନଷ୍ଟାରେ ହେଲା ଆଉ ସେଠି ଦି ଦିଟା ଗାଡି ରହିଗଲା ସେ ବେଲ ଗଛ ମୁ ମୋତେ ଲାଗୁଛି କାହିନା ଚିକଟିଆ ଚିକିଟିଆ ଲାଗ ଗଦି ଗଦି ଲାଗିଲା ମୁଁ ଚଢି ଯାଇଛି ଯା ହଉ ତାର
ହେ ବାଗେଇକିରି ସାପ ନା
ସେ ମତେ କିଛି ଡର ନାହିଁ ଆଜି ମରିବି ନଲେ କାଲି ମରିବି ଡରିବି କାହିଁକି? ଭଗବାନ ଦେଖ ମୁଁ ଯେତେବେଳେ ଜନ୍ମ ହେଇଥାନ୍ତି ଭଗବାନ କଣ ମତେ ପଚିଥିଲେ ମା ମୁଁତେ ଜନ୍ମ କରିିବି କି ନାଇ ଆଇଷ ଦେବି କି ନାଇଁ। ତାଙ୍କ ଇଛା ଯେତିକି ଦିନ ଯା ଆସୁ ମୁଁ ସେତିକି ଦିନ ମୋ ଆୟୁଷ ଟା ନେଇକି ଆସିଥିବି ନା ଶୁଣ ବସିଥିବି ମରିବି କିଏ କିଏ ଖାଇଦବ ମରିବି କିଏ କିଏ କାମୁଡିବ ମରିବି ସେଟା ଭଗବାନ ଯାହା ଲେ ଥିବେ ଏହାର ମରଣ ଏଇଠି, ଡରିମି କଣ ପାଇଁ ବିଶ୍ଵାସ କର ମୁଁ ଭୁତ ପ୍ରତକୁ ଡରିମି କି ପ ଡରେନି କଣପାଇଁ ଜାଣିଛ ସାପ ତା ବାଟରେ ଯିବ ମୁଁ ସିନା ତାର କ୍ଷତି କରୁଥିଲି ସେ ମତେ କାମୁଡିବ ଯଦି ବି ଏଇ ଚିତୀ ସାପ ତମେ ଜାଣିଛ ସେ ଛ କିଣ ମାରିଦେବେ ହେଲା ମତେ ଲାଗୁଛି ଏଠି ସାପ ଫାପଟେ ସିକିଲ କଣ ଟେ କେଜାଣି ଥିଲା। ଚଳିବନି ହେଲା ସେ ଚାହିଁଥାତା ମତେ ମାରି ଦେଇଥାନ୍ତା ମାରିିବାର ଆ କି ସେ ପଳେଇଲା ମୁ ପଳେଇ ଆଇଲି। ସେ ମୋତେ ସେତିକି ଭଲ ପାଇଲା ନା ସେ ମଡାମ ଟା ଭଲ ପାଉଛନ୍ତି ଏତେ ମୁଁ ଯଦି ତାକୁ ମାରିଦବି ସୋ ସହିତ କଥା ହେବେ। ଆ
ଭଗ ବାନ। ସବୁବେଳେ ମାନେ ପଜିଟିଭ ନା
ସବୁବେଳେ ପାଇଁ ହସିକି ରୁହ ବିନ୍ଦାସ ରୁହ କିଏ କଣ କହିଲା ମାର ଗୋଲି ମୁଁ ଆସିଛି ଦୁନିଆ କୁ ମୋ ହିସାବରେ ମୁଁ ବଞ୍ଚିବି। ମୁଁ ଯଦି କାହା ହିସାବରେ ବଞ୍ଚିବି ତାହେଲେ ମୁଁ ତ ଯିଓ ପାଇଁ ନେଇ ଆସିଲି। ତା ଅଣ୍ଡରେ ତ ଚାଲିବି ନା
ମାନେ କିଛି ନାଇଁ ଭୁଲ ନୁହଁ କିନ୍ତୁ ମାନେ ସ୍ନେହ ଶ୍ରଦ୍ଧା ସମସ୍ତଙ୍କୁ ସବୁବେଳେ ବାଣ୍ଟ ନାଇ କି
ଦେଖ ଗୋଟେ ଜିନିଷ ଦେଖ ଶାଶ ଶ୍ୱଶୁରଙ୍କୁ ସ୍ନେହ ଶ୍ରଦ୍ଧା ଦେବି ସିଏ ମତେ ଦେବେ ମୁଁ ଦିନେ ମାଆଙ୍କୁ ବୋଉ କହିଲି ଆରେ ବୋଉ ଦେଖ ମୁଁ ମା ବାପା ଛାଡିଲି ତମକୁ ପାଇଲି ତମେ ଝିଅ ଦି ଜଣଙ୍କୁ ବିଦା କଲ ମତେ ପାଇଲ। ଯଦି ମୋର କିଛି ଭୁଲ ହେଲା ମୋତେ ତୁରନ୍ତ କହିବ ମୋ ପଛପଟେ କାହା ବିରୁଦ୍ଧରେ କହିବନି କାହିଁକି?
ହୁଁ, ହୁଁ।
ମାଁ ବାପା ମାନେ ଏ କାମ କରନ୍ତିନି ଭୁଲ କଲି ମତେ ବୁଝେଇବ ଯୋଉଟା କି ତମ ମୋ ଭିତରେ ଆର୍ଗୁମେଣ୍ଟ ହବନି। କାହିଁକନା ପ୍ରାୟ ଶାଶୁ ଘରେ ବୋହୂ ଶାଶୁ ବୋଉଙ୍କ ଭିତରେ ଆଗୁମେଣ୍ଟ ଚାଲୁଛି।
ହୁଁ, ହୁଁ।
ଅଣ୍ଡର ଷ୍ଟାଣ୍ଡଇଙ୍ଗ ଟା ନିଜେ ହିଁ ତିଆରି କରୁଛନ୍ତି ବୁଝିପାରିଲ ନା? ଯୁକ୍ତି ତରକ କରିବା ପୂର୍ବରୁ ଆଗେ ନିଜେ ନିଜକୁ ବୁଝିବା। ଆମ ଭିତରେ ତିନି ଜଣଙ୍କୁ ପସେଇବାନି ତୃତୀୟ ଜଣ ଯିଏ ତାକୁ ପସେଇବାନି ମୋର ଭୁଲ ଅଛି ତମ ମତେ କହିବ ତମର ଭୁଲ ଅଛି ମୁଁ ତମକୁ କହିବି ଯଦି ଆମେ ତିନି ଜଣଙ୍କୁ ପସେଇବା ନା ସେ ତାର ଫାଇଦା ଟା ଦେଖିବ କଥାରେ ଅଛି ଦିଟା ବିଲେଇ ମାଡ଼ ଗୋଳ ଲାଗିଲେ ତିନି ନମ୍ବର ମାକ୍ ରେଁ ଫାଇା ହୁଏ।
ଫାଇଦା ନିଶ୍ଚିନ୍ତ ଆଉ ନିଶ୍ଚିନା ଘର ଘର ଭିତରେ ତମେ ଯଦି ବି କିଛି ହେଲା ବାହାର ଲୋକର ଫାଇଦା ନା
ବା ଆମ ଘର କଥା ଆମେ କଥା ହେଲେ ଆମେ ଯୁକ୍ତିତର କଲେ ଆମ ଆମ ହିସାବରେ ବଞ୍ଚିବା କାହିଁ ତାଙ୍କ କଥା ହେବ ଏ କଣ ହେଲା ଟିକେ ଲାଇନ୍ ରେ ରହିବ କଣ ରହିବ ପୁଅ କାନ୍ଦିଲାଣି କଣ ହେଲା? ହାଲୋ
ହୁଁ, ହୁଁ, ଯିବି।
ତାର ସବୁ ଢଳା ଢଳି ଫିଙ୍ଗା ଫିଙ୍ଗି ତାର ମହିର୍ ବାବୁ ଜାଣିଛୁ ନା ସେ ଯୋଉ ଗୋଟେ ସାପଟେ ମୁଁ ଦେଖିଲି ହେଲା ଆାଇ ସେଇଠି ଗୋଟେ ସାପଟେ ଦେଖିଲି ଆ ପଳାଇ ଜମା କାନ୍ଦ୍ ନା ଏଇଠି ଚାଲ୍ ମୋ ସହିତ ବୁଲିବୁ ମୋ ସାଙ୍ଗେ ଆସିବୁ ଏକ୍ସସାଇଜ୍ କରିବା। ହାଲୋ
ଆ ଆମେ ଦି ଜଣ ଯଦି ଚାଲିବା ମୁ ମୁଁ ତୁ ଚାଲିବାକୁ ଚାହୁଁଛି କିନ୍ତୁ ମତେ କେହି ସାଙ୍ଗ ମିଳୁନାହାନ୍ତି ଆଉ ଯଦି ଜଣାଡେ ପୃଥିବୀ ବୁଲ ପଳେଇଆସେ ଗୋଟ ରାଉଣ୍ଡ ମାରି
ଚାଲବୁ ନା ଏଇଟା ଗୋଟେ କଥା ଚାଲୁନା ପୁରା କୋଉଠୁ ଆରମ୍ଭ କରିବା?
ସତ କଥା
ତାରମ୍ଭ ଟା କୋଉଠୁ ଚାଲ ଶିବଙ୍କୁ ମଝିରେ ବସେଇଦବା ଶିବଙ୍କ ଚାରିିକର ବୁଲି ପଡ଼ିବା କାହିଁକିନା ଆମର ସବୁଠୁ ମହା କୁହନ୍ତି ବିଶ୍ଵର ବାପା ହଉଛନ୍ତି ଶିବ୍ଜୀ ବିଶ୍ଵର ମା ହଉଛନ୍ତି
ନା ଆମେ ଗଣେଶଙ୍କ ପରି କାଇହିଁ କରିବା କି ଆମେ କାର୍ତ୍ତିଙ୍କ କାର୍ତ୍ତିଙ୍କ ପରି କରିବା କାର୍ତ୍ତିକ ଯେମିତି କରିଥିଲେ
ନା ନା ନା ସେ ନିର୍ଭଦିଆରେ ଗଣା ଗଲେ ଆମେ କଣ ନିର୍ଭଦିଆ ହେଇଯିବ ନା କଣ ଆମେ ବୁଦ୍ଧି ଯୋଉ ଭାଇ ବୁଦ୍ଧିରେ କାମ କରୁଛୁ
ସେଇ ଯ ତାଙ୍କର ବୁଦ୍ଧିବା କରନ୍ତୁ କିଛି ଅସୁବିଧା ନାହିଁଲେ ଚାଲିବ ଆଉ।
ଚାଲି ସେ ବା ଚାଲି ନଥିଲେ ସେ ମୟୂର ଉପରେ ବସିକି କୋଠ ସେ ମୟୂର ପଛରେ ବସି ଗୋଠରେ କାଲି ତାଙ୍କର ଭଡ଼ା ଅଛିିବା କହିଲେ କାଲି ଭଡ଼ା ହେଇଛି କାଲି ପଡିବ କାଲି ଆସିବି ତାପରେ ସେଟିଙ୍ଗ୍ କରିଦେବେ। କାଲି ପଳେଇବ କ ସବୁଦିନ ପାଇଁ ଏଇଠି ରହିବ ପଣ ର ହାଲୋ
ହୁଁ ହୁଁ ଦେବେ
କହ ତମେ ନେଟର୍ ଜାଗା ନଥିଲ ସେଇଥିପାଇଁ ତମର ଗୋଟେ
ନାଇଁ ନାଇଁ ଦିଦି ମୁଁ ବା ବଇଚି ଗୋଟେ ସେ ବାହାରେ ହିଁ ବସିଛି ମୁଁ ଘରକୁ ହିଁ ଯାଇନି
ବିିଲେଇ ଦେଖ୍ ତା ବିିଲେଇଟା ଏଇ ସେଦିନ ଆମ ଗଛ ଆଗରେ ଆମର ଦିନରେ ଗୋଟେ ବେଲ ଗଛ ଗୋଟେ ନିମ୍ବ ଗଛ ଅଛି ହେଲା
ହୁଁ
ଲିମ୍ବ ଗଛଟା ପତଳା ଉପର ପୁର ନାଡ଼ି ମିନ୍ତିଆ ଅଛି। ଦିଟା ବିଲେଇ ମାଡ଼ଗୋଳ ଲାଗିଲେ ଗୋଟେ ବିଲେଇ ଦୋଉଡିଚି କସିକି ସେ ନିମଗଛର ଉପର ଫାଳକୁ ହେଲା ଓପର ଡାଳରେ ଯଦି ବସି ଯାଇଛି ସେ ଆଉ ଓହ୍ଲେଇବ କେମିତି ଓହ୍ଲେଇବାକୁ ଆଉ ମାନେ ସାହସରେ ଚଢି ଯାଇଛି ଆଉ ଓହ୍ଲେଇ ପାରୁନି। ସନ୍ଧ୍ୟା ହେଲାଣି ସେି ଟିକେ ଓହ୍ଆ ବି ପାଦ ବଢୁଛି ସେ ପ ନଡିଆ ଜାଗାରେ ବସିଛି ଜାଟରେ ସେ ତାର ହଲୁଛି ହଲୁଚି ମାମା ବେବେ ଟା ଓହ୍ଲେଇ ପଡ଼ିଚି ହେଲା ଆଉ ଗୋଟେ ବିଲେଇ ବସିଛି। ସେ ତାକୁ ଅନେଇକି ମାନେ ସିଏ ଭାବୁଛି। କଣ ପାଇଁ ଚଢିକି ମୁଁ ପଳା ଆସିଲି ତଳକୁ ଯଦି ଜିମି ଜିମି ଉପରକୁ ଯଦି ଯିମି ସାଥିରେ ବିି ଯିମି କଣ କରିମି? ତାହାପରେ ରାତି ହେଲା ସେ କେ ତୋବେଳେ ବାହାରିଲ ମୁଁ ଜଣିନି ଛୁଆ ଦିଠାଙ୍କୁ ଧରିକି ବାରେ ବସିକି ପଢଉଥିଲି ପାବନ ଟି ଟିଏ।
ହୁଁ।
ତାପରେ ମୁ କହୁି ଅଲିଲା ମୁଁ ବୋଉ ଦେଖିଥିଲା ତଣ ଦେଖିଛି ବସ ଚ ପକେଇଖ ହ୍ୟାଲୋ ମୋ ବୋଉଙ୍କୁ ଗରମ ଲାଗିଲା। କ କ୍ୟାମେରା ଟା ସେଠକି ପାଉନି ପଛ ଆଗଟା ଆକୁ କଣ କ୍ୟାମେରାଟା ପାଇବ କି? ଅଛି୍ୟାମୋ ରେ ଯ
ଦିଦି ରୋଷେଇ କଣ ଆଜି ରାତିରେ?
ମଟର ଆଳୁ ତରକାରୀ ଦିଟାଙ୍କ ଅଛି ଆଉ ରାତିରେ କଣ କରିବି ଆମର ମାଡିମାଣି ଚାରି ଛଅ ଜଣ ଲୋକ। ଏଇ କାହାଙ୍କ ଜିନିଷ ଅଛି ତାପରେ ଇଏ ଏଇଖିନା ମାର୍କେଟରୁ ଦହିବରା କିଣିକି ଆଣିଥିଲେ।
ହ୍ୟାଲୋ
ସମସ୍ତେ ଖାଇଦେଲେ ଆଜ୍ଞା।
ଦହିବରା କିଣିକି ଆଣିଥିଲେ ଦହିବରା ଖାଇଦେଲେ।
କଣ ଚାଲୁଛ ନା କଣ ଆଉ ଚାଲୁଛ ଯଦି ମତେ ଡାକୁନା ମୁଁ ପୁରା ରେଡି ଚାଲିିବାକୁ ଚାଲା ବୁଲା
କଣ କହିଲ ଦିଦି ମୁଁ ବାସିବାକୁୁଛି ତମେ ଆସ ସାର ପୃଥିବୀ ସାରା ଏଇନା ଝିଅ ଚାଲିବା। ଚାଲିବାକୁ ରେଡି ମୁଁ ଖାଲି ସାଙ୍ଗ ପାଉନି ଆଉ।
ସେଇ ଗୋଟେ ବ୍ରାହ୍ମଣ ଯୋଉ ଧୋତି ପିନ୍ଧନ୍ତି ସେଇ ଧୋତି ଗୁଡା ନେଇଆସ।
କଣ କରିବା ଧୋତି କଣ କରିବ ତମେ?
ବ୍ରାହ୍ମଣ ହେଇ ବ୍ରାହ୍ମଣ ହେଇକି ବୁଲିବା ଆଉ କେହି କିଛି କହିବେନି। ଯିଏ ଯାଉତୁ ଯାଉଣୁ‌ ଆସୁଣୁ ନମସ୍କାର ଟାକୁ କରିଦବ। ଆ ସ୍ତ୍ରୀ ଲୋକ ହେଇକି ଯଦି ବୁଲିବ କିଏ କାହା ଘରୁ ଇଏ କାହା ଘରର ବୋହୁ ଇଏ କାହା ସ୍ତ୍ରୀ ସବୁ ଅନେଇବେ।
ସେଇଟା ଦିଦି ହଉଛି ସେଇଟା ଅସୁବିଧା ବୁଝିପାରିଲ।
ମୁଣ୍ଡରେ ପଗଡି ବାନ୍ଧିବ ତା ଉପରେ ଗଛକୁ ଭିଡିବ ତାପରେ ଗାଁ ଭ୍ରମଣ କରିବା ପାଇଁ ଆଉ ପଚାରିବେ ଆଉ ନନା କୁଆଡେ ଯାଉଛ କି ହଁ ନମସ୍କାର ସିଏ ଏତିକି କରିଦେବେ ପଳେଇବେ ସେ ତାଙ୍କ ବାଟରେ।
ହଁ ଆଉ କଣ ରୋଷେଇ କଣ ଆଜି ଦିଦି।
କଦ ମିକ୍ସରେ ଯଉ ମଟର ତରକାରୀ ସକାଳୁ ପ୍ରଥମ ଥୁଆ ହେଇଛି ଚାଷ କାମ ମଣିଷ କିଏ ଆଉ ରୋଷେଇ କରିବ। ହଁଁ କୁଆହେଇଛି।
ଆଛା ଆଛା ମିକ୍ସ ଭେଜ୍।
କମିଗଲା କେତେ କମିଲା ଖାଲି ସୁ ମାଟେ ବାହାରିଥିଲା ହ୍ୟାଲୋ।
ହୁଁ ହୁଁ ଦିଦି। ତମେ ଚାଲି ଚାଲି ପୁରା ଧଇଁ ସଇଁ ହେଇଗଲଣି ଆଉ।
ନା ନା ଟିକେ ମୋଟା ହେଇଯାଉଛି ପେଟ ଟା ଭାହାରି ଗଲାଣି ପତଳା ହଉଚି ବୋଉ କହୁଚନ୍ତି ତୁ ତ ଖାଇବା କୋଉ ଖାଉଛୁ ପଖାଳ ଗୁରା ଖାଉଛୁ ବୋଲି ବାହାରି ଯାଉଚି। ଏବେ ମାନେ ବିଶ୍ୱାସ କର ପଖାଳ ଟା ବି ଟିକେ ବନ୍ଦ କରିଦେଇଛି କିନ୍ତୁ ପଖାଳ ନ ଖାଇଲେ ରହିପାରିବିନି। ପଖାଳ ମୋ ଜୀବନ ଏ ଶୁଣ ମୁଁ ଟିକେ ଧଇଁ ସଇଁ ହେଇଗଲିଣି ପାଞ୍ଚ ମିନିଟ ପରେ କଲ୍ କରୁଚି ଆଁ ତମେ କାଟ୍
ହୁଁ ହଉ ଦିଦି ରହୁଛି ଆ। ହଉ କଣ ପାଇଁ ଆ